ହାଲୋ।
ହଁ। ମୁଁ କହିଲି କି ତୁ କୋଉ ଦିନ ବିକଳ ହେଲା ଭଳିଆ ମାନେ ଆଉ ତା ବିଷୟରେ ଝିଅ ବିଷୟରେ ଚାରିବୁ କି ଏ ଏମିତି ତୋ ବିଷୟରେ ଭାବିବୁନି ତୋ ବିଷୟରେ ଭାବିବୁନି। ତୁ ଆ ବିଷୟରେ କଥା ହବୁ ବୁଝିଲୁ ତୋ କଥା କିଛି ଭାବିବୁନି କି ମନ ଦୁଃଖ କରିବୁନି କିନ୍ତୁ ବିକଳ ହେଲା ଭଳିଆ ହବୁ ହେଲା। ତୁ ଭାବିବୁନି ହେଉନି କି ହବ କି ହେଲେ ଏଇୟା କରିବି ଏଇଗୁଡ଼ା କିଛି ଭାବେନି। ବୁଝିଲୁ ତତେ ଯାହା କହୁଚି ସେଇଆ କର। ତୁ ମାସ ଦି ମାସରେ ଟ୍ରାଏ କରେ। ତୁ ଭାବେନି ଲୋ ତୁ ଭାବ
ନାଇଁ ତୁ ଭାବେନି ପା ତତେ କହୁଚି। ନ ଭାବିଲେ ହବ। ଭାବିଲେ ନୁ ଭଲ ସେ ତୁ ଖାଲି କଥା ହେଇଯିବୁ ଝିଅ ବିଷୟରେ କଣ କରୁଚି କଣ ନାଇଁ କଣ ଖାଉଚି କଣ ନାଇଁ। ତ୍ ଏମିତି କଥା ହବୁ ତୋ ଆଡୁ ପଚାର ତୋ ଆଡୁ ଇନ୍ ତୋ ଆଡୁ ଇଁ ଟ୍ରଷ୍ଟ ଦେଖେଇବୁ। ରୁଟି କଲୁଣି? ରୁଟି କୁଲୁଣି? ହାଲୋ। ରୁଟି କଲୁଣି? ବାହାରୁକୁ ଆସୁନୁ।
ବାହାରୁକୁ ଆ।
କରିବୁ ଏଇନେ? ବାହାରୁକୁ ଆସୁନୁ ଯୋଉଠି କଥା ହଉଥିଲୁ।
ଉଁ? ହଁ ଶୁଣାଗଲା। ରୁଟି କରିବୁ ନା କଣ?
ମୁଁ ନା ଅଟା ଚକଟୁଥିଲି।
ଓ ହୋ।
ହଁ ସିଏ ତ ଯିବେ ମୁଁ ଅଟା ଚକଟି କି ରୁଟି କରିଦେବି ଖାଇଦେଇକି ଶୋଇବି।
ହଁ ଆବେସ୍ ଜାଣିଚୁ ନା ମାନେ କଣ କହିଲୁ? ବାପା ନୁହେ ବାସି ଚିକେନ୍ ଆଣିଥିଲେ ହରି ଲୋକଟା ଦେଇଥିଲା ଭୁଲ। ଠକି ଦେଲା ଆଉ ସକାଳୁ ପଳେଇଚନ୍ତି ସାଢେ ସାତଟା ବେଳୁ ହେଲା।
ହଁ।
ଉଁ ତାଙ୍କ ଦେହ ହାତ କୁଣ୍ଡେଇ ହେଲା ମୁଁ କହିଲି ଦେଖେ ଟେଷ୍ଟ ବଢିଆ ହି ହେଲା କିନ୍ତୁ ଅ ବାସ୍ନା ତରକାରୀ ରାନ୍ଧିଲା ବେଳେ ବାସ୍ନା ହବନି ବାସ୍ ସ୍ନା ହେଲା ଉଁ ରୋ ସେତବେଳକୁ ପୁଣି ଦେଖିଲା କହିଲା ମୁଁ ପ କାଟି ଦଉନୁ କଣ ଶୁଣା ଯାଉନି।
ଜନ୍ମଦିନରେ ସେମାନେ ଷ୍ଟାଟସ୍ ଦଉ ମାନେ ଅଁ ସେଲିବ୍ରେଟ କରୁଚନ୍ତି।
ଆ ହଁ ବା। ତାପରେ ଶୁଣୁନୁ। ସେଥିପାଇଁ ଚିକେନ୍ ଆସୁନି ଆମ ଘରୁକୁ ହେଲା। ହାଲୋ ସେଥିପାଇଁ ଚିକେନ୍ ଆସିବନି ହେଲା। ଏବେ କୋଡିଏ ଦିନି ଯାଏଁ ଚିକେନ ଆସିବନି।
ଏଥ ଦୁଆରୁ ଗଲା।
ହୁଁ?
ଠାକୁରାଣୀ କହିଲା କି ତୁମ୍ ବ
ଉ ନାଇଁ ବାପା ବାପା।
ମୁଁ କହିଲି ଏଇଟା ବାସି ଚିକେନ ଆଣିଥିଲ କହିଲେ ନା ନା ସେ ବାସି ଦବନି ତମେ ଆଣିଥିଲ।
ହୁଁ।
ବା ସ୍ମେଲ ରୁ ଜାଣିପାରିବୁନି ଲୋକ କିନ୍ତୁ ଖାଇଲା ବେଳକୁ ଜମା ଲାଗୁନି ଉଁ ମାନେ ଖରାପ ଟେଷ୍ଟ ନ ଥିଲା ସବୁ ଠିକ୍ ଠାକ୍ ଯିମତି ହବା କଥା କିନ୍ତୁ ବାସ୍ନାରୁ ଜଣା ପଡିଯିବ।
ହଁ ଚିକେନ ଟା ତ ବାସ୍ନାରୁ ହିଁ ଜଣା ପଡିଯିବ ବ ଫ୍ରେସ୍ ଅଛି କି ଫ୍ରେସ୍
ସେଇଆ ଆଜି ଟିକେ ମାଛ ଆସିଥିଲା ଆଉ ପୂର୍ବ ଦିନ ଆ ପୂର୍ବ ଥର କ ତ ମୁଁ ପଳେଇଥିଲି ଆମ ଘରୁକୁ ବୁଧବାର ଦିନ ବୋଧେ ନୁହଁ। ବୁଧବାର ଯାଇଥିଲି ସେ ମତେ କହିଲେ ଆଇଁଷ ଖାଇବୁନି ଅ ଚିକେନ ହେଇଥିଲା। ଛୋଟ ମାଛ ଛଣା ହେଇଥିଲା ଚିଙ୍ଗୁଡ଼ି ହେଇଥିଲା ହେଲା ଜାଣିଚୁ କିଛି ଖାଇଲିନି। ହଁ ତାହା ପୂର୍ବରୁ ବୋଧେ ସପ୍ତାହେ ଟେ ଯାଏ ଆଁ?
ବାସୁମତୀ ସ୍ନାନରେ ବା ଖାଉଚନ୍ତି।
ହଁ ଖାଉଛନ୍ତି ବା ଇଏ ବା ମନା କଲେ ତାପରେ ଫୋନ କରିକି କହିଲେ ଏ ତାପରେ ଘରୁକୁ ଆଇଲା ପରେ କହିଲେ ଆମର ଖାଇଲେ ହବ।
ହ
ହେଲା। ତାପରେ ତା ପୂର୍ବ ଦିନ କ ହେଇଚି ମାଛ ବ ଧରିକି ଆସିଥିଲେ ହେଲା ତା ପୂ ଗୁରୁ ମୁଁ ସପ୍ତାହେ ଯାଏଁ ଆଇଁଷ ଖାଉନଥିଲି।
ହୁଁ।
ଉଁ ହଁ ଉଁ ଏ-ଏଥିରେ ସମସ୍ତଙ୍କୁ ହଉଚି ଆମର ଯଦି ଜଣେ ଆଇଁଷ ଖାଇବନି କେହି ଆଇଁଷ ଖାଇବେନି। ହୁଁ ସବୁ ଘରେ ଆଇଁଷ ଏମତି ଆଣିକି ଆସିଚ।
ହୁଁ ହୁଁ। ଏ ଦେଖେ ମାନେ କିଛି ମୁଁ ତ କହୁଚି ମୋ ଶାଶୁ ଘର କଥା ହେଲା। କିଛି ପୂଜା ପାଠ କଣ ଜାଣୁନାହାନ୍ତି ଖାଲି ଖାଇବା ଜାଣିଛନ୍ତି।
ନାଇଁ ପୂଜା ପାଠ କରିଆ କଥା। ନୁହଁ ତୁ କହୁଥିଲୁ କଣ ପୂଜା କରନ୍ତି କୋଉ ଠାକୁରଙ୍କୁ ନୃସିଂହ ନା କଣ? ସୋନୁ ହାଲୋ।
ଝିଅ ଶୋଇଛି ଉଠିବ କେତେବେଳେ?
ହୁଁଁ ଆଉ ଅଧଣ୍ଟା ଘଣ୍ଟେ ରାତିରେ ଶୋଇ ହଉନି ଲୋ ତମେ ମାନେ କେତେ ଏତେ ଭଲ ଭଲ ହଉଛ ଆରେ ନହିଁ ସକାଳେ ଉଠି ଦଉଛନ୍ତି ମାନେ କମ୍ପ୍ଲିଟ ନ ଶୋଇଲେ ମୁଣ୍ଡ ମାଇଣ୍ଡ କୁ ମାନେ ପ୍ରେସର ପଡିବ।
କଣ କରିବୁ ଆଉ କୁହ ମୁଁ ମତେ ବି ବେଳେ ବେଳେ ଦୁଃଖ ବି ଲାଗୁଛି ପିଲାଟାକୁ ଭଲରେ ଅଲଗା ହସ୍ପିଟାଲ ନେଇଥାନ୍ତୁ ଠିକ୍ ଠାକ୍ ଥାନ୍ତା।
ନାଇଁ ଏବେ ପୁରା ଠିକ୍ ହେଇଯାଇଚି, ମାନେ ତାର କିଛି ବି ମାନେ ଏଇଟା ଠାକୁରଙ୍କ ପାଇଁ ସେ କମ୍ପ୍ଲିଟଲି ଠିକ୍ ଆଉ ଚାଲିବା ତ ସେ ପୁରା ଟେ ପନ୍ଦର ଦେଢ ବର୍ଷ ହେଇନି ଚାଲିଲା। କେତେ ମାସ ହେଇଛି ପନ୍ଦର ମାସ ହେଇଛି ଚାଲିଲା। ମାନେ ମତେ କହିଥିଲା ସତ- ଅଠର ମାସ ଭିତରେ ଚାଲିବ। ଛୁଆ ଟା ଚାଲିଲେ ଅଠର ମାସ ଭିତରେ ଚାଲିବ ନହେଲେ ତାକୁ ଡିଲ ବୋଲିବୁ, ଏକୋଇ ହୁଁ ଆଜି କି
ଆଜିିକ ପନ୍ଦର ମାସ ତାକୁ କମ୍ପ୍ଲିଟ୍ ହେଲା।
ପନ୍ଦର ମାସ କମ୍ପ୍ଲିଟ ହେଲା? ହଁ ପନ୍ଦର ମାସ କମ୍ପ୍ଲିଟ ହେଲା ତେର ବାର ତାରଶ ପନ୍ଦର ହଁ ପନ୍ଦର
ଆଉ ଆଉ ତିନି ଅଠର ମାସ ହବ ତାକୁ ମାନେ ଦେଢ ବର୍ଷର ସେ ହବ।
ଶୁଣୁ
ହୁଁ।
ସିଏ ନୁହଁ ନଅ ମାସରୁ ଆମ ଘର ଯେତେବେଳେ ଆଇିଲନି ଚାଲୁଥିଲା ସୋଫା ହରକା ଧରିକି ତାପରେ ତା ଠିଆ ବି ହେଇଛି, ତାପରେ ତା ଦେହ ଟା କଣ ଖରାପ ହେଇଗଲା। ସେବେଠୁ ଖରାପ ହେଲା ଦେଖ ତାପରେ ପୁଣି ରିକଭରି ଗଲା ଯଦି ସେତେବେଳେ ଉଠୁ ହେଇଥାନ୍ତା ସେ ଏବେ ଦେଇ ଥାନ୍ତା। ମାନେ ସେ ବି ବୋହୁତ୍ ଫାଷ୍ଟ ଥାନ୍ତା ତାପରେ ବି ହେଇ କେ ଦେଖି କେତେ ଜଲଦି ରିକଭରି କରିଛି ସବୁ ନର୍ମାଲ ହେଇଛି। ସମ ମାନେ ଏତେ ଖୁସି ତାଙ୍କୁ ଫିଜିଓଥେରାପି ରେ ସମସ୍ତଙ୍କୁ ଖୁସି ଗେଲ କରି ମାନେ ଯିଏ ମେନ୍ ଡକ୍ଟର ଯିଏ ହେଲା କି ବୁଢୀ ଟେ ଏତେ ଭଲ ପାଉଛନ୍ତି ବହୁତ ଭଲ ପାଉଛନ୍ତି ପୁରା ଖୁସି ଗେଲ କରିକି ତାକୁ ଖେଳନା ଯେ ଖେଳନା ନାଇଁ ନାଇଁ ଖେଳନା ଦେଇଛନ୍ତି ସବୁ କରୁଛନ୍ତି ଜାଣିଚୁ।
ତାର ତୋ ଟାଇପ୍ ର ବି ଥନ୍ଦା ଦେହଟା ନା କଣ?
ହଁ ବା ଜନ୍ମରୁ ଥଣ୍ଡା। ଏବେ ସିଆଡେ ଯିବ ବୋଲି ତ ଟେନ୍ ସନ୍ ଲାଗୁଛି ଗୋଟେ ବାହାରିକି
ଭାଇ ନ ଏବେ କ୍ୟାନସଲ୍ କର ନଲେ।
ହଁ ନାଇଁ କୁଆଟେ ତୁ ନିଜେ କହନି ମୁ ବୁଲିବାକୁ ଯାଇପାରୁଛୁ।
ହଁ ପେ ତାକୁ
ତୁ ଏଇଠି ରଖିଦେ, ଯଦି ଟାଇମ୍ ମାନେ ମିଳିଛି ସେ ବାହାର କଥା। ତୁ ନିଜ ମନେ କୁଆଡ଼େ ଯାଇ ପାରୁଛୁ ମାମା କହୁଛି ତାକୁ ଛାଡି ଦେଇକି ପଳେଇବାକୁ ତା ପାଖରେ ମୁଁ ନାଁ ମା
ସେ କୁଆଡେ ଯିବେନି।
ଆଁ।
ସାର ବିିନ ଆନ୍ତି।
ନା ମୋ ମାମା ମୋ ମାମା ପାରିବ ଝିଅର। ମୁଁ ସବ ମୁ ମୁଁ ଆମ ଘରୁକୁ ଗଲେ ମୁଁ ତାର ଗୋଟେ କାମ କରୁଚି ଖଲି ମୋଠୁ ଖୁଆଇବା ଆଉ କିଛି ନାହିଁ ଜାଣିଚୁନା। କିଛି ବି କିଛି ନାହିଁ।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
ମାନେ ଅଙ୍କି ସନି ଲିକୁ ଡଲିଖୁଡି, ମାମା ସମସ୍ତେ ବାକି ମୋଠୁ ଖୁଆଇବା ଛଡା ମୁଁ କିଛି କରୁନି ତାର ଜାଣିଚୁ। ସେ ଯ ମୁଁ ବୁଲି ପୁର୍ ବୁଲୁଚୁ। ତାଙ୍କର ମୋର ବାହାଘର ଫାହାଘର କିପ ମୁଁ ଯାଇଥିଲି ଦି ତିନି ଘଣ୍ଟା ଯାଇଁକି ସେ ଆରାମସେ ରହିଯାଉଚି।
ମାନେ ତୁ ବି ପ୍ରଜ୍ଞା ପରିକା ହେଇଗଲୁଣୁ। ପ୍ରଜ୍ଞା ଯେମିତି ତା ଛାଡ଼ି ଦେଇକି ବୁଲୁଚି
ବୁଲୁନି ଲୋ କୁଆଡେ ବୁଲୁଚି? ଦେଖ ଏଇଠିକି ଆମ୍ ଘ ଦିନେ ଯାଇଥିଲି ଗ୍ୟାଲେରିଆ ଯେ ଘଣ୍ଟାଟେ ପାଇଁ ଆଉ କୁଆଡେ ଆଉ ଦିନେ ବାହାଘରକୁ ଯାଇଥିଲି ଖିଲା ବେଳକୁ ଶୋଇ ପଡିଥିଲା। ରିସେପସନ ଥିଲା ରାତିରେ କଣ ପାଇଁ ନେବି ବୋଲି ନେଇନଥିଲି ହେଲା। ସେଇପଟେ ଥିଲା ତ ପଳେଇଥିଲି ଆଉ। ନହଲେ ନିଏନି ମ କଣ କହିଲୁ।
କଣ ଗୋଟେ କହୁଥିଲି ଭୁଲି ଗଲି ସାଙ୍ଗେ ସାଙ୍ଗେ।
ଶୁଣିଲୁ ତାର କଣ କଣ ନବାକୁ କ୍ରିମ ମନେତ ମାନେ ଗୋଟେ ଗୋଟେ ଜିନିଷ ଟିକେ ମନେ ପକେଇଦବୁ ମାନେ କୋଉଟା ଟିକେ
ନଲେ ମେଡିସି ତା ୱାଇପ୍ ଆଉ ଖାଇବା ଏଇଟିନ୍ ଖା ଖାଇବା ଜିନିଷ ନେଇକି ଯିବୁ ଖାଇଁ କିଛି ନେଇକି ଯା
ଦେଖେଇବି ତାକୁ ପ୍ରାଇଭେଟରେ ନେଇକି ଦେଖେଇବି ଆଉ ଏଇଠିକି ଯିବୁ ତା ପାଇଁ କଣ କଣ ଦରକାର ଥଣ୍ଡା ଜର, ବାନ୍ତି, ଝାଡ଼ା। ଏଇ ଚାରିଟା ନା ନାକ ହଁ ନାକ ଡ୍ରପ ତ ଆଣିଚି।
ହଜମ ମେଡିସିନ ବି ଧରି ଦେ।
ହଜମ ମେଡିସିନ ଅଛି ହୋମିଓପାତିିକ ର। ଖାଉଚି ସବୁନଉ ନେଇଗଲେ ବି ହମ ଭିଟାମିନ୍ସ ଜାଣିଚୁ ନା ମୁଁ ସବୁ ମୁଁଁ ମୁଁ ବହୁତ କେୟାରଲେସ୍ ତା ପାଇଁ ଜାଣିଚୁ ନା?
ମାନେ ଶୁଣୁ ଝିଅ ପାଇଁ ଗୋଟେ ଅଲଗା ବ୍ୟାଗ କର।
ହଁ ବା ତା ପାଇଁ ଗୋଟେ ଛୋଟ ହ୍ୟାଣ୍ଡ ବ୍ୟାଗ୍ ଭଳିଆ ଅଛି, ସେଟାରେ ବି ଯୋଉ ଟ୍ରଲି ଭଳିଆ ଚକ ଅଛି ସେଇଟାରେ ସବୁ ଜିନିଷ ହେଇଥିରେ ଭର୍ତ୍ତି କରିଦେବି।
ଏବେ କିଛି ନ କି ନ ନ ତାର ଦଶ ବଳ ପ୍ୟାଣ୍ଟ ସାର୍ଟ ଯିବା ଦରକାର।
ହଁ ବା ଜାଣିନ୍ତୁ ନା ମୁଁ ଟା ଏତେ କେୟାରଲେସ୍ ତାକୁ ଜମା ମେଡିସିନ ଦଉନି ଲୋ ତାକୁ ମେଡିସିନ ଯଦି ଦିଅନ୍ତି ମେଡିସିନ ମାନେ କଣ କହିଲ ଭିଟାମିନ ଡି ଥ୍ରି। ଏଇଗୁଡ଼ା ଆଉ ଜାଣିଚୁ ଡି ଥ୍ରୀ ମୁଁ ତାକୁ ବେଶୀ ନଦେଲା ଠୁ ଆର ଲେଟ ଚାଲିଆ ହେଇଚି ମୁଁ କହିଲି କାହା କହିବନି। ଗାଳି ମୋ ମାମା ସବୁବେଳେ ଗାଳି କରୁଚି ତାକୁ ମେଡିସିନ କଣ ପାଇଁ ଦଉନୁ? ସବୁବେେଳେ କଇବେ ଏ ମେଡିସିନ ଦରକାର ସେଇ ମେଡିସିନ ଦରକାର। ଆଣିକି ଥଉଚି ଦଉନି ତାକୁ। ଖାଲି ଫୋପାଡୁଚି ଖା କି ମେଡିସିନ ଫୋପାଡୁଚି ଲୋ। ତୁ କହୁଥିଲୁ ନା ମାସେ ଯାଇଏ ମାସେ ପରେ ଦବୁନି। ଖାଲି ଗଦା ଗଦା ଫୋପାଡୁଚି।
ହୁଁ।
ଭଟାମିନ୍ସ ଟା ଜମା ଦଉନି। ଏତେ କେୟାରଲେସ
ତାକୁ ଦେହରେ ତାକୁ ମେଡିସିନ ଠିକ ଟାଇମ ରେ ଦଉଥା ଖାଇବା ପାଇଁ।
ଭିଟାମିନ ହରିକା ଦଉନି ବୋଲି ସେ ମୋଟା ହଉନି ନା ମୋଟା ହବା ଦରକାର ନାଇଁ ଭିଟାମିନ ର କମି ମୋଟା ନହବା ଦରକାର ନୁହ।
ହୁଁ ହ।
ହୁଁ ହୁଁ।
ଏବେ କଣ ଖାଇଲୁ?
ମୁଁ ଏଠି ଶାଗୁ ଵଳିଥିଲା ହେଲା ମୋତେ ସେ ଚକଡା ଚକଡି କଲେ ଭଲ ନୁହେଁ ଜମା ବାନ୍ ନ୍ତି କରିଦେବି ହେଲା। ମୁଥୁଆ ହେଇ ହେଇକିନା ମୁଁ କହିଲି ମମି ସେ ଶାଗୁ ରଖ ମୁଁ ତମେ ବଢିଆ ସେ ବରା କରିଦେବି ଜିରା, ଭୂସଙ୍ଗପତ୍ର, ଲଙ୍କା, ପିଆଜ
ସେ ସମୀକ୍ଷା ବି ସେମିତି କଣ କରୁଛି କହିଲେ ଆମ୍ବୁଲ ପାଣି କରିକିନା ଖାଇଦଉଛି
ହୁଁ ହୁଁ। ଓହୋ ତାକୁ ନୁହ ପୁରା ବରା କରିକି କରିଲି କହିଲେ ବଢିଆ ହେଇଛି ତ ଦୁଇଜଣ ଯାକ ଖାଇଦେଲେ। ଆଉ ଏବେ ଫ୍ରିରେ କଥା ହେଇ ପାରିବୁ ନା କଥା ହେଇ ପାରିବୁନି?
ହଁ
ହଉ ହଉ ତାହେଲେ ରଖିଲି ହେଲା।
ହଁ ହଉ ଠିକ ଅଛି।